ହ୍ୟାଲୋ।
ହ୍ୟାଲୋ ମ୍ୟାଡ଼ାମ୍ ନମସ୍କାର।
ହ୍ୟାଲୋ।
ହ୍ୟାଲୋ ମୋ କଥା ଶୁଭୁଚି।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ଶୁଣାଯାଉଛି ମୋ କଥା- ହ୍ୟାଲୋ ଶୁଭୁଛି।
ହଁ।
ହ୍ୟାଲୋ ମୋ କଥା ଶୁଭୁଛି।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ମୋ କଥା ଶୁଭୁଛି କି ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଆଜ୍ଞା ଆପଣ
ଆଜ୍ଞା ଆଜ୍ଞା ଏବେ ହଁ ହଁ ଶୁଭିଲା।
ଆଜ୍ଞା।
ଆଜ୍ଞା।
ନେଟୱାର୍କ ବୋଧେ କିଛି ପ୍ରୋବ୍ଲେମ୍ ରହୁଛି ଆଉ
ତ ଏମିତି ପ୍ରୋବ୍ଲେମ୍ ବାହାରୁଛି।
ଆଜ୍ଞା।
ଆଉ କୁହନ୍ତୁ କଣ କରୁଥିଲେ। ମୁଁ ଏବେ ଆମର ଖାଇ ମୁଁ ଖାଇକିରି ଏମିତି ଟିକେ ବସିଛି ଆଉ-
ଆଜ୍ଞା ଆଜ୍ଞା ମୁଁ ବି ମାନେ ଖାଇଲି ଆଉ ଖାଇକି ମାନେ ବସିଥିଲି ଟିକେ
ଆଜ୍ଞା
ଆଜ୍ଞା
ଆଉ କଣ ଖାଇଲେ ଲଞ୍ଚ ରେ
ମୁଁ ମାନେ ଘରୁ ଆସିଥିଲେ ତ ଆଜି ବାପା ତ ସେ ଆଣି ଦେଇେଥିଲେ ଆଜି ପନିର ଯୋଉ ପନିର ଭର୍ତା ଆଣି ଦେଇ ଥିଲେ ଆଁ ଆଉ ଗୋଟେ ମାନେ ତରକାରୀ ଆଣିଦେଇ ଥିଲେ ମିକ୍ସ ତରକାରୀ ଟା। ଡାଲି ଆଣ ଦେଇ ଥିଲେ ଆଉ ଜିରା ରାଇସ୍ ଆଣିଦେଇ ସେଇଟା ଖାଇଲି ଆଉ
ଓ ହୋ
ଆଜ୍ଞା ଆପଣ କଣ ଖାଇଲେ
ମୁଁ ତ ଏବେ ଦହି ପଖାଳ ଖାଇଛି ଆଳୁ ଚକଡା
ଆଜ୍ଞା ଆଜ୍ଞା ସେଟା ତ ସବୁ ଟୁ ଭଲ
ହଁ ଆଉ କୁହନ୍ତୁ ଆଜି ଖରା ହେଇଛି କି ନାଇଁ
ଆମ ଏପଟେ ତ ଖରା ସବୁବେଳେ ହଉଛି ମାନେ ଏତେ ଜୋରରେ ଖ ଖରା ହେଉଛି କଣ କହିବି
ଆମଟା ବି ସେମିତି ବହୁତ ଖରାପଟା।
ଆଜ୍ଞା ବହୁତ ଜୋରରେ ଖରା ହଉଛି ମାନେ ଖରାରୁ ରକ୍ଷା ପାଇ ହଉନି।
ଖରା ଟା ଟିକେ ଶୀତଳ ଷଷ୍ଠୀ ଠାରୁ କୁହନ୍ତି ଖରା ଯୋଉ କମିବ। ଶୀତଳ ଟିକେ
ଆଜ୍ଞା ଆମ ଏଠି ତ ଶୀତଳ ଷଷ୍ଠୀ ଉପରେ ପୁରା ମାନେ ଧୁମଧାମ ରେ କରା ହୁଏ।
ଅ ହଁ ହେଁ ବର୍ଷେ ଯାଇ ଥିଲି ଯେ ବାକି ଭିଡ ଭିତରେ ଆଉ ମାନେ ଟିକେ ଡର ଲାଗିଲା ବରପା ସେଆଡେ଼ ଯାଇଥିଲୁ। ଆମେ ଯୋଉଠି ରହୁଛୁ ତମ କୋଡିଏ ପଚିଶ କିଲୋମିଟର ପାଖାପଖୀ ତମର ଏଇଠି ହଉଛି। ଯେମିତି ଥରେ ଯାଇଥିଲୁ।
ଆଜ୍ଞା ଆଜ୍ଞା। ମାନେ ପଶ୍ଚିମ ଓଡିଶାରେ ଗୋଟେ ଜାଗା ଅ ଅଛି ସେଠି ବହୁତ ଫେମସ୍ ଶୀତଳଷଷ୍ଠୀଟା।
କୋଉଠି କହିଲେ? ଅ
ପସ ପଶ୍ଚିମ ଓଡିଶାରେ ଗୋଟେ ଜା ଆଗା ଅଛି ଅ ମାନେ ପୁରୀ ଯେମିତି ରଥଯାତ୍ରା ଯାତ୍ରା ପାଇଁ ପ୍ରସିଦ୍ଧ। ସେମତି ଏ ବରପାଲି ବି ଯୋଉ ଅଛି। ମାନେ ଶୀତଲ ସଷଷ୍ଠୀ ପାଇଁ ବହୁତ ପ୍ରସିଦ୍ଧ।
ହଁ ଆମେ ବି ସେ ଜାଗାକୁ ଥରେ ଯାଇଥିଲୁ। ବାକି ଭିଡ ଭିତରେ ଆମେ ମାନେ ଭଲସେ ଇଏ କରୁଛୁ। ଯୋଉ ଷ୍ଟଲ ସବୁ ପଡିଥିଲା ସେଠୁ କିଛି କିଣା କିଣି କରି ଆଣିଲୁ। ବାକି ଭିଡ ଭିତରେ ମାନେ ବେଶୀ ଆଉ ବୁଲାବୁଲି
ଆଜ୍ଞା ସମ୍ବଲପୁର ଆଉ ଯୋଉ ସମ୍ବଲ ବୋଟା ବଲାଙ୍ଗୀର। ଆଉ ମାନେ ସମ୍ବଳପୁର ଏ ଜାଗାଟା ବହୁତ ଫେମସ୍। ଶୀତଳ ଷଷ୍ଠି ପାଇଁ ସେ ଶୀତଳ ଶଷ୍ଟି କଣ ହୁଏ ନା ଆ ମାନେ ଅ ଶିବ ଆଉ ପାର୍ବତୀ ଙ୍କ ବାହାଘର ହୁଏ।
ହୁଏ ସେଟା ଗୋଟେ ପୂଜା ପଡା ଗୋଟେ ଭଲ ପରମ୍ପରାରେ ମାନେ ସେଟା ହୁଏ ପୁରା ଝିଅ ଓ ପୁଅ ଘର ମାନେ ସେଟା ଆମର ଟା ବି ଯେତେବେଳେ ଗାଁରେ ଆମେ ଥିଲୁ ଆମ ଟା ଗୋଟେ ଥରେ ବାହାଘର ମାନେ ଏମିତି ପାଳନ କରିଥିଲୁ ଯେ ଆମର ହେଲୁ ଝିଅ ଘର ସେ ପାର୍ବତୀଙ୍କର ହେଲୁ ଆମେ ଝିଅ ଘର
ଆଜ୍ଞା ଆଜ୍ଞା।
ହେଲେ ଆଉ ଜଣଙ୍କର ଆମର ଅଲଗା ଗାଁ ର ଜଣେ ହେଲେ ମାନେ ପୁଅ ଘର।
ଆଜ୍ଞା କେତେ ଭାଗ୍ୟର କଥା ଆପଣଙ୍କ ମାନେ ଝିଅ ଘର ହେଇ ପାରିଲେ ବହୁତ ଭାଗ୍ୟର କଥା ସେଇଟା।
ସେମିତି ପୁରା ବାହାଘର ଯେମିତି ହୁଏ ଯେମିତି ଡିମାଣ୍ଡ ସବୁ ମାନେ ଝିଅ ଜ୍ୱାଇଁକି ଯେମତି ଦବା ଦବି ସବୁ ମାନେ ଭାର ଭୋଜି ଆଉ ବନ୍ଧୁବାନ୍ଧ ଯେମିତି ଡକା ହୁଏ ସେମ। ତି ମାନେ ସବୁ ସେ ରୀତିନୀତିରେ ସେମିତି ହେଲା ଗୋଟେ ବାହାଘର ହଁଁ।
ପୁରା ବାହାଘର ତ କରିଲେ ଆଉ ମାନେ ଝିଅ ଝିଅ ସାଇଟ ରୁ ଯୋଉମାନେ ଝିଅ ପକ୍ଷରୁ ଦିଆହୁଏ। ମାନେ ଜିନିଷ ପତ ପତ୍ର ଯୋଉ ବରକୁ ଦିଆହୁଏ ମାନେ କଣ କୁହନ୍ତି ନା ଆ କନ୍ୟା କନ୍ୟା ବର। କୁ ଯୋଉ ସବୁ ଦିଆ ହେଇଥିବ। ଆପଣ ସବୁ କରିଥିବେ। ସବୁ ରି ଚୁଆଲ୍ସ୍ ମାନେ ଯେତେ ଯେ ତେ ଅଛି ସବୁ କରିଥିବେ
ସବୁ ସେମିତି ହେଇଥିଲା ଗୋଟେ ବଢିଆ ଲାଗିଲା ଗୋଟେ ବାହାଘର ବହୁତ ବନ୍ଧୁ ବାନ୍ଧବ ସମସ୍ତେ ଆସିଥିଲେ। ଭୋଜି ଭଜି ଯେମତି ଗୋଟେ ଗୋଟେ ବର ଆସିଲେ ଶିବ ଆ ଅ ଭଗବାନଙ୍କର ମାନେ ଆସିଲା ଅଲଗା ଗାଁରୁ ବର ଆମ ଗାଁ କୁ ଆସିଲା ଆ ହଁ। କନ୍ୟା ହେଇକିରି ଇଆଡେ ଇଏ ବସିଥାନ୍ତି ସବୁ ପାର୍ବତୀଙ୍କର ପୂଜା ଅର୍ଚ୍ଚନା ମନ୍ଦିର ଠି ଆମର ହଉଥାଏ ସବୁ ବଢିଆ ଲାଗିଲା ପୁରା
ଆଜ୍ଞା ମୋତେ ତ ବହୁତ ବଢ଼ିଆ ଲାଗିଲା ଆପଣଙ୍କର ମାନେ ଯୋଉ କହିଲେ କି ଆମେ ଝିଅ ପକ୍ଷରେ ଥିଲୁ ସବୁକିଛି କରିଲୁ ମତେ ଏଇଆ ଶୁଣିକି ବହୁତ ଭଲ ଲାଗିଲା। ମାନେ ଝିଅ ପକ୍ଷରେ ଲୋକ ରହନ୍ତିନି କାହିଁକି ନା ବହୁତ ମାନେ ଖର୍ ଚ ଆସିବ ବୋଲି ରହନ୍ତିନି ଆଜ୍ଞା। କିନ୍ତୁ ଆପଣ ର ହିଲେ ଏତିକି
ସେମିତି ଲାଗି ରହିଛି ତ ଛୋଟ ମୋଟ ଏଇ ସବୁ ଆଉ।
ଆଜ୍ଞା ଆପଣଙ୍କର ଭକ୍ତି ମାନେ ଦେଖଉଛି ପଇସା କିଛି ନୁ
କିଛି ନୁହଁ କିଛି ନୁହଁ ପଇସା କଣ ସେଇ ତ ସବୁ ଦଉଛି ନଉଛି ଆଉ। ତ ତା ଛଡ଼ା ଆଉ କଣ ହଉଛି
ଆଜ୍ଞା ନିହାତି। ମାନେ ଆମ ଘରେ ବି ଯୋଉ ମା ବାପା ଅଛନ୍ତି ଦଶହରାରେ ଦଶହରାରେ ତ ନାଇଁ ମାନେ ବାସନ୍ତିକ ନବ ଦୁର୍ଗା ପୂଜା ଯେଉଁ ହୁଏ ଜାଣିଛନ୍ତି? ବସନ୍ତ -ଆଜ୍ଞା। ତ ବାସନ୍ଦିକ ନବଦୁର୍ଗା ପୂଜା ଯେଉଁ ହୁଏ ସେଠି ମା, ବାପା ପା କର ତା ହିସାବରେ ବସନ୍ତି ଗୋଟେ ଜାଗାରେ। ଆଜ୍ଞା, ତ ସେଠ ଏଠି ପୁରା ମେନା ବଜାର ଆସେ ମାନେ ନବଦୁର୍ଗା ପୂଜା ପାଆନ୍ତି ପୁଣି
ନବ ଦୁର୍ଗା ପୂଜା ସେଟା ଆମର ପୁରା ଅମାବାସ୍ୟା ଠାରୁ ସେଟା ଧରାଯାଏ ହୁଁ ସେ ଆମର ସେଇଟା ବି ଆମର ଏଠି ବହୁତ ନବରାତ୍ର ସେଠୁ ଷ୍ଟାର୍ଟ ହେଇଯାଏ।
ଆଜ୍ଞା ଆଠଟି ମାନେ କୁଣ୍ଡ କରାଯାଏ ମଝିରେ ଶ୍ରୀ ମାନେ ଚଣ୍ଡି ମାଙ୍କର କୁଣ୍ଡ ଥାଏ ଆଉ ମାନେ ବାକି ଯୋଉଁ ଚାରି ଆ ପାଖ ପାଖରେ ଆଖପାଖ ନଅଟା କୁଣ୍ଡ ଥାଏ ଆଉ ପାଖି- ଆଜ୍ଞା ପାଖି ତାଙ୍କ ପାଖରେ ଆଉ ମାନେ ଆଠଟି କୁଣ୍ଡ ଥାଏ ଆଉ ମାନେ ନଅଟି ପୁଅ କର୍ତ୍ତା ପୁରା ବସନ୍ତି ସେଠି ମାନେ ପୂଜା ହୁଏ ବହୁତ ସୁନ୍ଦର
ହଁ ପୁରା ବଢିଆ ଲାଗେ।
ଆଜ୍ଞା ପୁରା ଯାତ୍ରା କହନ୍ତି ନା ପୁରା ମେଲା ହୁଏ ସେଠି ବହୁଦିନ ଭଲ ଲାଗେ ଆପଣ ଯଦି ମାନେ ଆଖ ପାଖରେ ଥିବେ ତାହେଲେ ମୁଁ ନିଶ୍ଚୟ ଆପଣଙ୍କୁ କହିବି
ମୁଁ ନିଶ୍ଚିନ୍ତ ପୁରା ମତେ ବି ବଢେଇଲାଗେ ମୁଁ ବି ଆମ ଗାଁ ରେ ମୁଁ ଯେତେବେଳେ ଥିଲି ମୁଁ ନବରାତ୍ର କରେ। ସେଇ ଟାଇମ ଟା ମୁଁ ନବରାତ୍ର କରେ ପୁରା ନଅ ଦିନ ଯୋଉ କହନ୍ତି ଅଲଣା ଯୋଉ ଖାଆନ୍ତି ଗୋଟେ ବକ୍ତ ଖାଆନ୍ତି ରାତି କିଛି ଖାଆନ୍ତିନି ଜପ କରନ୍ତି ଯୋଉ ଭଗବାନଙ୍କର କ ନାମ ଧରନ୍ତି। ପୁରା ଆମେ ସେମିତି କରୁ ରାତିରେ ପୁରା ଉଠ ତିନିଟା ରାତିରେ ଉଠିକି ଗାଧୋଇ ପାଧେଇ ଆମେ ଜପ ହିଁ ଯୋଉ ମାଳ ଗଡନ୍ତି ସବୁ ଜପ ସେମିତି ଆମେ କରୁ। ଆମେ ଗୋଟେ ବକ୍ତ ହିଁ ଖାଉ। ପିଠା ବି ଖାଇବୁ ଅଲଣା ଖିଆଯାଇଛି। ସେଟ ପ ବଢିଆ ଲାଗେ ସେ ଦିନା ପୁରା ଅଲଣା ଖାଇଲେ ହିଁ ପୁରା କେମିତି କିଛି ଭଳିଆ ଲାଗିକି ନ ଭଲ ଲାଗେଟା ଭଗବାନଙ୍କୁ ସାଧନା ସେମିତି କର ସେମିତି କଲେ ପୁରା ବଢିଆ ଲାଗେ।
ଆଜ୍ଞା ମାନେ ଭଗବାନଙ୍କୁ ଭଗବାନଙ୍କୁ ସ୍ୱର କରିକି ଆମେ ଉପବାସ କରିଲେ ବି ମାନେ ଏତେ ସୁନ୍ଦ ମାନେ ଲାଗେ କି କି ମାନେ ଜଣା ପଡନି ଆ ଙ୍କୁ ଭୋକ ନା ଶୋ କିଛି କିଛି ବି ଜଣା ପଡେନି ଯଦି ଆମେ ସତରେ ଭତ କରୁଥିବା ଆଉ ଉପବାସ କରିବା ତାହେଲେ କିଛି ବି ଜଣା ପଡେନି । ବହୁତ ଭଲ ଭାବରେ ଉପବାସ ଟା କଟିଯାଏ। କେମିତି କଣ କଟିଯାଏ ସେ ସେଇଟା
ଆଉ ମୁଁ ନବରାତ୍ର ବି କରେ ଆମର ଯୋଉ ଯୋଉ ନବମୀ ଦିନ ଦୁର୍ଗାଙ୍କ ଅଷ୍ଟମୀରଟା ଦ ନାଁ ଅଷ୍ଟମୀ ଦୁର୍ଗାଷ୍ଟମୀ ଯୋଉଟେ ଅ ଅଷ୍ଟମୀ ନବମୀ ଯେଉଁ ପଡ଼ିଯାଇ ସେ ଅଷ୍ଟମୀ ତ ମୁଁ କରେ। ଉପସ ରୁହେ। ସେ ବି ପୁରା ଉପାସ ସେଦିନ ପୁରା ରୁହେ ମାନେ ଦ ମାଙ୍କ ଲାଗି ଏଠି ତ ନବରାତ୍ର ଆଉ ନଅ ଦିନି ଆସିକି ଏଠି ଉପାସ ପୁରା ରହିବନି ବାକି ମୁଁ ତ ନନଭେଜ ବି ଖାଏନି ସେମିତି ଉପାସ ମାନେ ସେମିତି କରେ ସବୁ ମାଆଙ୍କର ଆଉ ଅଷ୍ଟମୀ ଟା ମୁଁ କରେ ମା ମା ଙ୍କର
ବହୁତ ବଢ଼ିଆ ମ୍ୟାଡ଼ମ୍ ଆପଣ ମାନେ ଏତେ କରିପାରୁଛନ୍ତି ସେଇଟା ବହୁତ ପୁରା ମାନେ ବଡ କ ଥା ସେଇଟା ମୁଁ ବି ଆପଣଙ୍କଠୁ ଶିଖିଲି ମୁଁ ମୁଁ ବି କରିବି ଆଗକୁ, ବହୁତ ଭଲ ଲାଗେ ଗିଲା ଆଉ ମୁଁ ବି ମାନେ କରେ ମୋତ
ନବରାତ୍ର ଅଥା ଅଷ୍ଟମୀ କର ଦୁର୍ଗାଷ୍ଟ ଷ୍ଟମୀ ଟା ବହୁତ ପୁରା ଭଲ ଦୁର୍ଗା
ଆଜ୍ଞା, ଦୁର୍ଗାଷ୍ଟମୀ ତ କରେନି ମୁଁ ମାନେ ଯୋଉ ସିଦ୍ଧିଦା ତ୍ରୀ ଲାଷ୍ଟ ଦିନ ଯୋଉ, ଥାଏ ମୁଁ ସେ ଦିନ ଆଜ୍ଞା ମାନେ ପୁରା ତ ନଅ ଦିନ ଯାକ ତ ମୁଁ ଉପବାସ କରିକି କି ମାନେ ରହେ, ପୂଜା କରେ ମାଆଙ୍କୁ ମାନେ ସବୁ ମାନେ ଧୂପ, ଦୀପ ଲଗେଇକି ମା ବାପା ଯେହେତୁ ମାନେ କର୍ତ୍ତା ହିସାବରେ ପୁରା ପୂଜା କରନ୍ତି ହୋମ ଯଜ୍ଞ କୁଣ୍ଡରେ ବସନ୍ତି ମାନେ ଦିନ ଆଉ ସନ୍ଧ୍ୟାରେ ଗୋଟେ ଗୋଟେ ବଡ ଆରତି ହୁଏ ମାନେ ଏତେ ବଡ଼ ମହା ଆରତୀ ହୁଏ ଏତେ ସୁନ୍ଦର ଆରତି ହୁଏ ସେଠି, ମାନେ ଲୋ କ ମାନେ
ବହୁତ ସାରା ଲୋକ ହଉଥିବେ ଆଉ ସେ ମାଲ ଟା ପୁରା ବଢିଆ ଲାଗୁଥିବ ନା ଯେତେବେଳେ ମାଆଙ୍କ ଆତି ହୁଏ ତା ମୁଁ ତାଙ୍କ ଆଖିକି ହିଁ ଦେଖ, ଯେତେବେଳେ ତାଙ୍କ ଆଖି ଯେମିତି ଜଳଥିବ ପୁରା ଯେମତି ସବୁ ଫୋକସ ପୁରା କରୁଥିବ ସବୁ- ଭକ୍ତଙ୍କ ଉପରକୁ ମୁଁ ସେଇଟା ହିଁ ସବୁଠାରୁ ଦେଖେ,
ସେ ସମୟରେ ମାନେ ରକ୍ତ ମୁଖା ହେଇଯାଆନ୍ତି, ଯୋଉ ମା ମା ପୁରା ରକ୍ତ ମୁକ୍। ହେଇଯାଆନ୍ତି ସିଧି ରାାତ୍ରୀ ଯୋଉ ମଝିରେ ଥାଆନ୍ତି ମାନେ ଏତେ ସୁନ୍ଦର। ମାନେ ଏବେ ହିଁ ଆମ ସାମ୍ନାରେ ଠିଆ ହେଲା। ଭଳିଆ ମାନେ ଦିଶନ୍ତି ସେ।
ହଁ।
ବହୁତ ଅ ମାନେ ଦେଖିକି ମାନେ ଆଖିରୁ ଆପେ ଆପେ ଲୁହ
ହଁ ସେଟା ତ ନିଶ୍ଚିତ ଭାବରେ ମାଆଙ୍କୁ ଦେଖିଦେଲେ। ବହୁତ ମତେ। ବହୁତ ବଢିଆ ଲାଗେଁ।
ଆଜ୍ଞା
ଆପଣଙ୍କ ସହିତ କଥା ହେଇକି ବହୁତ ମାନେ
ଆଜ୍ଞା ଆଜ୍ଞା ମତେ ବି ବହୁତ ଭଲ ଲାଗିଲା।
ଆଜ୍ଞା।
ଆଜ୍ଞା ଆଜ୍ଞା।
ଆଜ୍ଞା ର।
ଆଜ୍ଞା ଆଜ୍ଞା ନମସ୍କାର।